ଦିଦି ଶୁଣା ଯାଉଛି?
ହଁ ହଁ ଶୁଭିଲାରେ।
ହଁ କୁହ କଣ କରୁଛ?
ଏଇ ଖାଇ ପିଇକି ସବୁ ଉଠିକି ବଇଛି ଆଉ ବସିକି ଏ କାମ କରୁଥିଲି କାମ ଟିକେ କେ ଆସିଛି ତ କାମ ଚଲେଇଛି ଆଉ। ଗୋଡା ଏ ଆଜି ଖାଇଲୁ ଏ ପୋଟଳ କୁ ଭାଜିଥିଲି ଭାତ ଡାଲି ପୋଟଳ ଖାଲି ସେମିତି କାଟିକି ଭାଜି ଦେଇଥିଲି ମଝିରୁ ଫାଳ ଫାଳ କରିକି ଆଉ ବାଳୁ ଚଟଣି ଟିକେ କରିଥିଲି। ଆମ୍ବ ଥିଲା ଆଉ ଏତିକି ତ ଆଜ୍ଞା କାଟିଲା ଆଜି ଟିକେ ଅଲଗା ଟେନସନ ଟିକେ ରହିଯାଇଥିଲା ଆଉ ଟିକେ ଏପଟେ କରିପାରିଲିନି ତ ଭାବିଥିଲି ତରକାରୀ କରିବି ବୋଲି। ଆଉ ସମୟ ହେଲଣିି ବାରଟା ସେତେବେଳକୁ ହେଇଗଲାଣି
ଆଚ୍ଛା।
କାମ ଦାମ ସାରିକି ସବୁ କଲା ବେଳକୁ ହଉନି ଆଉ କଣ କରିବି। ରୋଷେଇବାସ ଆଉ ଏତେ କରିପାରୁନି ତରକାରୀ ପତ୍ର ଏଇ ଆଉ
ଦେହ ଟା ବି ଭଲ ରହୁନି ଆଉ।
ହଁ ପରା ଏଥର କଣ ଖାଲି କାଟୁଛି। ଟିକେ ନ ଶୋଇଲେ ବି କାଟୁଛି ତାର ଗୋଡ ହାତ ଟିକେ ଖାଲି ଉଇକ୍ ଉଇକ୍ ଲାଗୁଛି ତ ସେଇଥିପାଇଁ। ଆରେ ତମର କଣ ହେଇଥିଲା?
ମୁଁ କରିଥିଲି ଭାତ ଡାଲି ଆଉ ପନିର ତରକାରୀ। ପୁଅ ଆସିଛି ତ ମୋ ଭଣଜା।
ଓ ହୋ ହୋ।
ସେଥିପାଇଁ ପଥିଲେ ଆଜି ପନିର ତରକାରୀ କରିଥିଲି। ଆଉ ଟିକେ ସେଇ ଆଳୁ ସିଝେଇ ଦେଇଥିଲେ ଆଉ ଚକା କରିଥିଲି।
ହୁଁ।
ହୁଁ ଆଳୁ ଚଖା ଟିକେ ନହେଲେ
ହୁଁ।
ହୁଁ ଆଉ ସବୁ
ଓ।
ପୋଟଳକୁ ମୁଁ କଣ କରେ ଏମିତି ଫାଳ ଫାଳ କରି ଭାଜିିକି ନା ତାକୁ ଛେଚିଦିଏ।
ସେଇ ଯୋଉ ଭାଜିକି ଲଙ୍କା ଦେଇକି ଟିକେ ଛେଚି ଦେବ ନାଇ କି?
ହଁ ବଢିଆ ଲାଗିବ।
ହୁଁ ହୁଁ।
କଣ କଣ ଖାଲି ଲୁଣ ପକେଇକିରି ଭାଜିଦିଏ।
ହୁଁ ହୁଁ। ତା ଦେହରେ ଟମାଟୋ ହେରିକା ପକେଇଲେ ବି ବଢ଼ିଆ ଲାଗେ ନାଇଁ କି?
ହଁ ନହେଲେ ଫାଳ ଫାଳ କରି ଏମିତି ଭାଜିି କି ଖାଇଲେ ବି ବଢ଼ିଆ ଲାଗେ। ପଖାଳକୁ ମସ୍ତ।
ହଁ
ହୁଁ ଆଉ ଆଳୁ ଚକଡା଼ କଲେ ତା ଦେହରେ ପୁଣି ପକେଇବି ଇଏ କଣ କାକୁଡ଼ି ଟିକେ ଚୁନ ଚୁନ କରି କାଟିଦେବି ତାପରେ ମିକ୍ସଚର୍ ପକେଇଦେବି ଲଙ୍କା ଦେଇଦେବି ଲେମ୍ବୁ ସବୁ ଚକୁଡି ଟିକେ ତୋରାଣି ଦେଇଦେବି ପକେଇବି। ଏମିତି ଚକୁଟିକି ଖାଇଲେ ବଢ଼ିଆ ଲାଗେ।
ହୁଁ ହୁଁ। ହଁ ବଢ଼ିଆ ତ ଲାଗୁଥିବ ଆଉ ଚକଟା ଚକଟି ହେଲେ ଭାତର ମଜା ବଢିଯି ସେଇ ଆଉ ଟିକେ ଆଉ ନାଇଁ
ହଁ ପଖାଳ ସାଙ୍ଗକୁ ସେଇଟା ଭଲ।
ତମ ଓଡ଼ିଆ ଘରେ ବି ପ୍ରାୟ ସମସ୍ତଙ୍କ ଘରେ ଦେଖିବେ ପ୍ରାୟ ଏନ୍ତି ଚକଟା ଚକଟି ଟା ବହୁତ ନାଇଁ କି ପୋଡ଼ା ପୋଡ଼ି ନିହାତି ହେଇଥିବ, ନହଲେ ଆଳୁ ସିଝା ହେଇକି ଆଳୁ ଚକଟାଟେ ହେଇଥିବ। ନହେଲେ ବଡ଼ି ଭଜା ଟିକେ ହେଇଥିବ। ଏଟା ପୁରା ମାନେ
ହଁ ବାଇଗଣ ବାଇଗଣ ଚୋପା
ହୁଁ ହୁଁ ହୁଁ।
ହୁଁ ମେନ୍ ହୋଉଛି ପୋଡ଼ା ପୋଡ଼ି ଦଳା ଦଳି ଏଇତ ଆଉ।
ହୁଁ।
ହୁଁ ଆଉ ପୋଦିନା ପତ୍ର ପୋଦିନା ପତ୍ର ହେଇଥିବ ଯଦି ତାକୁ ଆଣିବ ତାକୁ ଟିକେ ଲେମ୍ବୁ କଞ୍ଚାଲଙ୍କା ଚକଟି ଦବ ପୁରା ଟିକେ ପାଣିଆ ପାଣିଆ କରିକି ଭାତ ପୁରା ଉଡ଼ିବ।
ହୁଁ ହୁଁ।
ହୁଁ ସେଇଟା ବି ବଢ଼ିଆ ଲାଗିବ।
ହଁ, ନାଇଁ ବଢ଼ିଆ ଲାଗେ, ସେ ସବୁ ଜିନିଷ ମାନେ ଆଗରୁ କଣ ଆଗ କାଳରେ ବି ମାନେ ଆମ ଯୋଉ ଘର ମାନଙ୍କରେ ଗାଁ ମାନେ ଆମେ ଯେତେବେଳେ ଯାଉ ଏଇ ମୁଁ ଦେଖେ କି ଖାଇବା ରେ କେବଳ ଏମିତି ଭାତ ହେଇଥିବ, ଗରମ ଭାତ ଡ଼ାଲି, ଆଉ ଗୋଟେ ଭଜା ହେଇଥିବା ଆଉ ପୋଡ଼ା ପୋଡ଼ି ବାସ୍। ଆଉ ସେତିକିରେ ଯୋଉ ଆନନ୍ଦ ଲାଗେ ସେ ଯୋଉ ବାସ୍ନା ସେ ଜିନିଷରେ। ଆଉ କୋଉଥିରେ ନଥାଏ। ଏବେ ତମେ ଯେତେ ପ୍ରକାର ଛତୁ ହଉ ପନିର ହଉ ଯୋଉ ପ୍ରକାର ମସ୍ ସ୍ଲା ସବୁ ଦେଇକି ଯୋଉ କଲେଣି ସେଇଥିରେ ଏତେ ଟେଷ୍ଟ୍ ନାହିଁ ଖାଲି ଖାଲି ଖଟା ଖଟା ଲାଗିବା ଅପେକ୍ଷା ମାନେ ଖାଲି ଯୋଉ ସସ୍ ପକେଇକି ଯୋଉ ସବୁ ରୋଷେଇ ଟିକେ ବି ମାନେ ଆଉ ସେମିତି ଟେଷ୍ଟ ନାହିଁ। ତମେ ଯେତେ ବି କର ସବୁ ଥର ଗୋଟାଏ ଟେଷ୍ଟ୍ ହି ବାହାରୁଛି ନାଇଁ କି? ଆଗରୁ ଯୋଉ ପନିପରିବାର ଯୋଉ ବାସ୍ନା ସବୁ ବାହାରୁଥିଲା। ମାନେ ସାଙ୍ଗେ ସାଙ୍ଗେ ତୋଳି ଆଣିକି ଫ୍ରେଶ ଯୋଉ ଶାଗ, ଟିକେ ଗାଁରେ ବି ଯୋଉ ଶାଗ ସବୁ ଭାଜନ୍ତି। ଦେଖିବ ଗାଁ ସାଗର କି ଟେଷ୍ଟ ଆଉ ପଟ ବି ଦେଖିବ, ଶାଗ ସିଏ ଗୋଟେ ଟେଷ୍ଟ ପୁରା ଅଲଗା। ନ ବା।
ହଁ।
ପୁରା ସେଇତିନିସ, ହୁଁ ହୁଁ। ସେଇ ଜିନିଷ ଟା ଆମେ ବହୁତ ଏବେ ମିସ୍ କରୁଛୁ ଆଉ, ଗାଁକୁ ଯେହେତୁ ଆ ଯାଇପାରୁନୁ। ହଁ, ଟିକେ ଗାଁକୁ ଗଲେ ଭଲ ହୁଅନ୍ତା ଯେ, କିନ୍ତୁ ଏ ଯେଉଁ କର୍ମ ବ୍ୟସ୍ତବହୁଳ ଜୀବନରେ
ଆଉ ତ ବାହାରି ହଉନି। ଆଉ ସେଇଆା, କେତେବେଳେ ଇଛା ହଉଛି ଟିକେ ଗାଁରେ ଯାଇକି ଖାଲି ଖୋଲା ପବନରେ ବାରଣ୍ଡାରେ ବସନ୍ତେ, ପଖାଳ ଟିକେ ଖାଆନ୍ତେ। ପଖାଳ ସାଙ୍ଗକୁ ଖାଲି ବାରି ଶାଗ କୁ, ବଢି ଭଜା। ନହେଲେ କିଛି ପୋଡାପୋଡି ସେତିକି। ଆଉ ସିଏ ଯୋଉ ଆନନ୍ଦ। ତ ପୁରା ଶୋଇବେ ପୁରା ପବନ ହଉଥିବ ଦୁଆର ମୁହଁରେ, ସିଏ ଯୋଉ ଶାନ୍ତି, ଆନନ୍ଦ ଆଉ କୋଉ ଏଇ ଯୋଉ ସହର ଜୀବନରେ ଆଉ ସେତିକି ଆନନ୍ଦ ନାହିଁ।
ହଁ। ଗାଁ ର ଯୋଉ ତାର ପରିବେଶ ଗୋଟେ ଅଲଗା, ସହରର ପରିବେଶ ଗୋଟେ ଅଲଗା।
ହୁଁ।
ହୁଁ। ଗାଁରେ ଯେ କୌଣସି ଜିନିଷ କିଛି ନଥାଉ, ଘରେ ଯଦି ଖାଇବାକୁ ବି ନଥିବ, କିଛି ନହେଲେ ଶାଗ ଟିକେ ଆଣିକି ଯଦି ମାଜିକି ବି ଖାଇଦବ ନା ମାନେ ଏତେ ସୁନ୍ଦର ଭି, ବିଶ୍ୱାସ କରିବନି ଦିଦି, ମୁଁ ଯାଏ ଶାଗ ତୋଳିବା ପାଇଁ ଆମର ସବୁ ବିଲକୁ ଯିବୁ, ମଦୁରଙ୍ଗା ଶାଗ ତୋଳିବା ପାଇଁ। ହେଲା। ଏବେ ସବୁ ବିଲରେ ପରା ସବୁିଦିନ୍, ସବୁଦିନ୍ ଠିକ୍ ଚାରିଟା ବେଳେ ଯିବ ସମସ୍ତେ। ଜରି ଗୋଟେ ଗୋଟେ ଧରିକିରି, ବଡ ଜରି ମଦୁରଙ୍ଗା ଶାଗ ତୋଳିକି ଆଣିକି, ତାକୁ ବାଛି ବୁଛି ରଖ ରଖିଦବୁ ତାପଦିନ ତୋ ଧୋଇକିରି ତାକୁ ଭାଜିବୁ। ଭାଜିକି ପଖାଳ ନାହିଁ ଗରମ ଗରମ ଖାଇବୁ। ଏ ସୁନ୍ଦର ଲାଗେନା ଦିଦି, ମାନେ ବିଶ୍ଵାସ ବି କରିପାରିବନି। ଆଉ ତାପରେ ନହେଲେ ତାକୁ ଟିକେ ସୋର୍ଷ ମସଲା ଦେଇକିରି ରାନ୍ଧିଲେ ବି ଆହୁରି ସୁନ୍ଦର ଲାଗେ। ବଢିଆ ଲାଗିବ। ମଦୁରଙ୍ଗା ସାଗଟା ବଢିଆ ଲାଗେ। ଆଉ ଚୁଣିଚୁଣିଆ ଶାଗ, ସିଏ ବି ହେଇଥାଏ ଗଡିଆ ଫଳରେ। ସେଟା ବି ଆହୁରି। ବଢିଆ ଲାଗେ, ଖାଇବା ପାଇଁ ତା ସବୁ ଶାଗ କରିବ ତ ସାଙ୍ଗେ ସାଙ୍ଗେ କରିବ ସାଙ୍ଗେ ସାଙ୍ଗେ ଖାଇବୁ। ହେଲେ ସାର ମଜା, ଠିକ ଲାଗିବ। ନ ହେେଲେ ଶାଗ ଟା ଯଦି ଥଣ୍ଡା ହେଇଗଲା, ଭଲ ଲାଗିବ। ହୁଁ।
ଆଗରୁ ବି ଗାଁରେ ପ୍ରାୟ ଦେଖିବ ସମସ୍ତଙ୍କ ବାଡିରେ ଲେଉଟିଆ ପଡିଥିବ, ଆଉ ଆମର ଖଡା ପଡିଥିବ।
ନାଇଗି। ବହୁତ ମିଠା ଲାଗେ, ଆଉ ସେ ଖଡାକୁ ଯୋଉ ସୋରିଷ ଦେଇକି, ଯୋଉ ରାାଇ କରନ୍ତି।
ହଁ ବଢିଆ ଲାଗେ, ହୁଁ।
ସିଏ ଯୋଉ ଟେଷ୍ଟ୍ ଆଉ ମିଳୁନି, ସେ ଟେଷ୍ଟ କୁଆଡ଼େ ପଳେଇଲାଣି ପାଟିରୁ। ସେ ଯୋଉ ଏତେ ସୁନ୍ଦର ଟେଷ୍ଟ। ଆଉ ତ ଆମେ ଯେତେ କଲେ ତ ହଉନି ସେମିତି ଆଉ ଆଉ ଯେତେ ସେମତି କରିକି ମାନେ ବହୁତ ଟ୍ରାଏ କଲୁଣି ବି କେ ଥର ସେମିତି ପ୍ରକାର ମୋ ଅଜାଥରେ ଗୋଟେ ଛୁଆବେଳେ ଆମେ ଯାଇଥିଲୁ
ଗାଁକୁ, ତ ମୋ ଅଜା ନି ସିଏ ପୁରା କରିଥିଲେ ସେ ଯୋଉ ଗାଁ ରେ ଆମର ଯୋଉ ବାଡ଼ିରେ ଖଡ଼ା ହୁଏ, ତା ମୁଁ ଆ ସବୁ ଖଡ଼ା କରନ୍ତି। ଆଉ ନିଜେ ତୋଳିକି ଆଣିକି ଖାଲି ଆଈ ଆମର କାଟିଦେଲେ ସବୁ।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
କାଟିକି ଆଣି ନ ଥିବେ, ହେତଅଳୁ କୁ ବହୁତ ହେଇଥାଉ ତଥାପି ହେଇଥାଏ ଆମକୁ ବୟସ ବୋଧେ ଛଅ ସାତ ବର୍ଷ ଖଣ୍ଡେ ହେଇଥିବ ବୋଧ ସାତରୁ ଆଠ ବର୍ଷ ମାସ୍କ୍ ତୁମ୍ ହେଇଥିବ, ଭାଇ କାଟିକି ଦିଅନ୍ତି, ଅଜା ପୁରା ଧରତୁ ମଝିରେ ମଝିରେ ଆସନ୍ତି ଯେହେତୁ ସେ ପୋଲିସ ରେ ଥିଲେ ଗାଁ କୁ ବହୁତ କମ ଆସନ୍ତି କିନ୍ତୁ ଯେବେ ଆସନ୍ତି ସେ ନିଜ ହାତରେ ପୁରା ବଢ଼ିଆ ରୋଷେଇ କରନ୍ତି। ତ ଖଡ଼ା କରିଥିଲେ ତର କାରୀ ପୁରା ବିନା ପିଆଜ ରସୁଣରେ କି ଟେଷ୍ଟ୍? ଏତେ ସୁନ୍ଦର ଲାଗୁଥିଲା ଯେମିତି ଇଚ୍ଛା ହବ୍ ବହୁତ ମିଠା ଆଉ ସିଏ ଯଏ କୁହନ୍ତି ଶାଗ ତରକାରୀ। ଏବେଠୁ ମୁଁ ଆଉ ସେମିତିଆ ଶାଗ ତର କାରୀ ଆଉ କେବେ ଖାଇବି ନାହିଁ ଆଉ।
ହୁଁ
ତାପରେ ଆଉ ଜଣେ ଜଣଙ୍କ ହାତ ବି ଥାଏ, ଶାଗ ରାନ୍ଧନ୍ତି ଯୋଉମାନେ ମୁଁ ମୋ ଭାତ ଥାଇଛି ବହୁତ ଟେଷ୍ଟ ଆମର ସେଇଠି ବି ଆମର ଏଇଠି ଦି ଜଣ ଅଛନ୍ତି, ଆମ ଖୁଡ଼ି ଆ ଆମ ଜଣେ ଯାଆ, ସେ ଦି ଜଣ ଶାଗ କରିଦ ତ ନା ତମେ ଏମିତି ଚାଟି ଦେଇଯିବ, କିନ୍ତୁ ଆଉ ଯିଏ ଯେତେ କରୁ ଆମେକୁ ବି କଲେ ବି ଆମର ହଉନି।
ଆମ ଶାଶୁ? ମୋ ଶାଶୁ ବଢ଼ିଆ ଶାଗ ତରକାରୀ କରନ୍ତି। ସୋରିଷ ମସଲା ପେଷ୍ଟ କଁ କରିବେ ଯୋଉ ପରିବା ପକେଇବାର ଥିବ ମାନେ ଆଳୁ ଟିକେ ବାଇଗଣ ଟିକେ ପକେଇବାର ଅଛି। ତା କଣ କରିବେ ଟିକେ ତେଲ ପକେଇକିରି ତାକୁ ପରିବାକୁ ଟିକେ ଭାଜିଦେବେ ଫୁଟଣ ଏମତି କରନ୍ତି ପରେ ପରିବା ଟିକେ ଭାଜି ଦେବେ ଭାଜିକିରି ଅଳ୍ପ ଟିକେ ଭାଜି ଦେଇକି ସୋରିଷ ମସଲା ଯୋଉ କରିଥିବେ ନା ସେ ଆଉ ପକେଇଦବେ ତାକୁ ଟିକେ ଭାଜିଦେବେ ତାପରେ ସେଇଟୁ କଣ କରିବେ ହାଲକା ପାଣି ଦେଇଦବେ ଆଉ ଶାଗ ପକେଇବେ ଆଉ ଫୁଟିବାକୁ ଛାଡ଼ିଦବେ। ସେ ଫୁଟେ ଫଟେ ତାପରେ ଶାଗ ଟା କେତେ ଟାଇମ ଲାଗିବ ହବା ପାଇଁ?
ହଁ
ହୁଁ ପରିବା ସିଝିଲେ ହେଲା ଶାଗ ହଳଦୀ, ଲଙ୍କା, ଲୁଣ ସବୁ ପକେଇଲେ।
ଆଛା ତ ଆଗରୁ କଣ? ଗାଁରେ ବି ଏଇଟା ଗୋଟେ ଦେଖ! ମାନେ ଆମେ ସିନା ସହରରେ ରହିଲୁ ବୋଲି ସବୁ ଜିନିଷ ଭୁଲିଗଲୁ, ଆଗରୁ ଆବେ ଏବେ ବି କହିବାକୁ ଗଲେ ଆମେ ଆଉ ଏତେ କଣ ଶାଗ ଖାଇପାରୁଛୁ ଯାହା କିଣିଲେ ଖାଉଛୁ ନହେଲେ ନାଇଁ। କିନ୍ତୁ ଆଗ କାଳ ରେ ପୁରା ପ୍ର ପ୍ରତି ସିଜନ ରେ ମାନେ ଶାଗ, ମାନେ ବର୍ଷା ଓ ଖରା ସିଜନରେ ପୋଇ ପୁରା ମାଳ ମାଳ ପୋଇ ଅ ଖରା ସି ସଜିନେ ପୁରା ମାଳ ମାଳ ସଜନା ଶାଗ, ଲେଉଟିଆ ଶାଗ, ଖଡ଼ା ଶାଗ, ଖରା ଦିନେ। ଶୀତ ଦିନରେ ବି ସେମତି ମାନେ କୋଉ ଦିନରେ କୋଉ ଶାଗ ମିଳେନି ବୋଲି ମାନେ ନାହିଁ। ଆଉ ସେମାନେ ବି ଲଗାନ୍ତି ଯାହା ହଉ ଏତିକି ଗାଁ ରେ ପରିଶ୍ରମୀ। ଏବେ ଟିକେ ସହରରେ ଛାତ ଉ ଉପରେ ଉପରେ ଟିକେ ଲଗେଇଲେଣି, ଆଉ ମୁଁ ବି ଏମିତି କିଛିଟା ଟିକେ ଲଗେଇଛି ଯେହେତୁ ଶାଗ ବଢ଼ିଆ ଲୋକ। ଚାଲିଛି ଆଉ ଯେତେବେଳେ ଯାହା ହୁଏ। ହଁ ହଁ ଯା ହଉ ଠିକ ଅଛି ହୋଉ।
ମାଉ
ହଉ।